ହ୍ୟାଲୋ।
କଣ କରୁଛ?
କଣ କରିବା ଏଇ ସକାଳ କାମ ସାରିକି ଏଇଠି ବସିଛି ଆଉ।
ହୁଁ ମୁଁ କାମ ସବୁ ସାରି ସାରିଲଣି।
ହଁ କାମ ସଇଲାଣି ସକାଳୁ ତ ସବୁ କାମ ଆଉ।
ହଁ ସକାଳୁ ତ ସ୍ତ୍ରୀ ଲୋକ ମାନେ ସବୁ ଘର ଏ ଯୋଉ ବାସନ ମଜା ଘର ପୋଛା ଲିପା ସେ ରୋଷେଇ କର ଚା ଜଳଖିଆ ଦବ
ହଁ ହଁ ଆ ଛୁଆ ପିଲା ତା ଭିତରେ ଟ୍ୟୁସନ ଯାଉଛନ୍ତି ସକାଳୁ। ସେମାନେ ତ ନ ଖାଇଲେ ହଉନି ଆମର ଟିକେ ଡେରି ହେଇଯିବ ପ ସେ ଛୋଟ ଛୁଆ ଆଗେ ଖାଇବେ।
ହୁଁ।
କିଏ କହିବ ମୁଁ ଛତୁଆ ଖାଇମିନି କିଏ କହିବ ମୁଁ ସିମେଇ ଖାଇମିନି କିଏ ଉପମା ଖାଇମିନି ଏମିତି ସମସ୍ତେ ଅଛନ୍ତି ଆଉ।
ହୁଁ।
ଆ ରୁଟି ରୁ ହଁ ରୁଟି ଖାଇଲେ ଜଣେ କ୍ଷୀରରେ ଖାଉଛି ତ ଜଣେ ଭଜା ପୁଣି ଖାଇବ।
ହୁଁ।
ରୋଗୀ ଲୋକ ଯିଏ ସେ ସନ୍ତୁଳା ଖାଉଛନ୍ତି ସିଜା ସନ୍ତୁଳା।
ହୁଁ।
ଚା ପିଇିଲଣି?
ନା ଚା ମୁଁ ପିଏନାଇ।
ଆସ ଭଲ ଆଉ। ଚା ଟା ଭଲ। ଜିନିଷ ନୁହଁ ଭୋକଟା ମାରିଦିଏ ଚା ଟା।
ହୁଁ।
ଲୋକମାନେ ଯୋଉମାନେ ଚା ପିଉଛନ୍ତି ସେମାନେ ସକାଳୁ ତାଙ୍କ ଭୋକ ଟା ମରିବା ପାଇଁ ସେମାନେ ଚା ପିଉଛନ୍ତି।
ହୁଁ।
ସେ ଆଉ ସେମାନେ ପିଇଦେଲେ ଟିକେ ସମୟ ରହିଯିବେ ଭୋକ ଆଉ ହବନି।
ହଁ ନା କଣ କହିଲ ମାନେ ସେମିତି ଗୋଟେ ଅଭ୍ୟାସ ଯାହାର ର ହେଇଯାଇଛି ସିଏ ମାନେ ପିଇବେ ତାଙ୍କର ନ ପିଇନେ ହବନି ନାଇ କି। ଆଉ ଆମର ଏଇଠି ଜଣେ ଅଛନ୍ତି ମାନେ କଣ ରାତି ଚାରିଟା ରୁ ସେ ଉଠେଇକି ତାଙ୍କ ଘରେ ସ୍ତ୍ରୀ ଲୋକ ନ ଉଠି ଥିବେ ଗାଧୋଇ ଗାଧୋଇଲେ ସିନା ରୋଷେଇ ଘରକୁ ଯିବେ।
ହଁ।
ସ୍ତ୍ରୀ ଲୋକମାନେ ତ ଅଗାଧୁଆ ରୋଷେଇ ଘରକୁ ଯିବେନି ଆଉ ସିଏ ରାତି ଚାରିଟା ରୁ ଉଠି କି ନିଜେ ମାନେ କଣ ଆଗ ଛଅଟା ଭିତରେ ତିନି ଚାରି ଥର କରିକି ପିଇ ସାରିିଥିବେ। ଚା ଆଉ। ତାପରେ କଣ କହିଲ ତାପରେ ତାଙ୍କର ସ୍ତ୍ରୀ ଲୋକ ମାନେ ଉଠିଲେ ଯାହା ଦେବେ ଦିନରେ ସେ ଦଶ ପନ୍ଦର ଥର ପିଇବେ ମାନେ କଣ କହିଲ ପିଇବେ ଯେ କପେ ପିଇବେନି ପୁଲା ଫୁଲୁ କପ ର ତିନି ଭାଗ କି ଚାରି ଭାଗରୁ ଭା ଅଳ୍ପ ଟିକେ ଟିକେ ପିଇବେ କିନ୍ତୁ ବହୁତ ଥର ପିଇବେ ଆଉ।
ଏତେ ଚା ପିଅନ୍ତି?
ହୁଁ ମାନେ ଗୋଟେ ଅଭ୍ୟାସ ଆଉ ଯାହାର ଯାହା ଅଭ୍ୟାସ ଆଉ ଆମେ କଣ କରିବା।
ହଁ ଅଭ୍ୟାସ ଜଣେ ଜଣେ ନ ପିନେ ଓଷାବାର କରିଥିବେ ଯୋଉ ନ ପିନେ ସକାଳୁ ତାର ମୁଣ୍ଡ ବିନ୍ଧେ।
ହଁ ସେମିତି ବା ସେ ଯୋଉ ଯଦି ସେଇ ଟାଇମ ରେ ତମେ ଇଏ ନ କରିବ ତମ ମୁଣ୍ଡ ବିନ୍ଧିବ ମୁଁ ଶୁଣିଛି କଣ କହିଲ ବହୁତ ଜଣ ବି କୁହନ୍ତି ଯେ ନା ଆଉ ଚା ପିଇନି ସେଥିପାଇଁ ମୁଣ୍ଡ ବିନ୍ଧୁଛି ଆଉ ଚା ଟା ପିଇଦେଲେ ଟିକେ ମୁଣ୍ଡ ବିନ୍ଧା କମିଯିବ ଏମିତି କୁହନ୍ତି।
ହଁ ସେଟା ଗୋଟେ ଅଭ୍ୟାସ କରିଦେଇଥାନ୍ତି ନା ସେଇଥିପାଇଁ ତାଙ୍କୁ ଯୋଉମାନେ ତ ପିଉନାହାନ୍ତି ତାଙ୍କର କିଛି ନାହିଁ। ଏମିତି ନର୍ମାଲ ରହିବେ।
ହୁଁ ତାପରେ କଣ କହିଲ ଆମର ଓଡିଆ ଘରେ କଣ କହିଲ ଆମ ଏପଟେ ମାନେ ଛୋଟ ଛୁଆ ଗୁଡାକ ବି କଣ କହିଲ ଛୁଆ ବେଳୁ ଆଗରୁ ଆମେ ଛୁଆ ଯେତେବେଳେ ହେଇଥିଲୁ ମାନେ ଆଗରୁ ତ ଏତେ କଣ ଇପି, ସିମେଇ, ଉପମା ଏମିତି ବାହାରି ଥିଲା କିନ୍ତୁ ଲୋକମାନଙ୍କ ପାଖରେ
ହଁ ନଥିଲା ସେମାନେ ଖାଇପାରନ୍ତିନି।
ତ ସେ ସିଏ କଣ କରିବ ନା ଆଉ ମୁଢି ଚୂଡା କି କଣ ଗୋଟେ ଖାଆନ୍ତି। ଆଉ ଏବେ ତ ଏମିତି ନାହିଁ ଛୁଆ ଏବେ ଦେଖୁନ କେତେ ଭାତ ଲୋକ ଖାଉଛନ୍ତି ନା ସବୁ ଜଳଖିଆ ଖାଇ ଦଉଛନ୍ତି ଏଇ କେତେବେଳେ ଉପମା କେତେବେଳେ ସିମେଇ କେତେବେଳେ ଏଇ ଯୋଉ ବରା କଣ ଆଉ ପୁରୀ ତରକାରୀ କି କଣ ଇଡଲି ଘୁଗୁନ କି ଯାହାବି ଘରେ ବନାନ୍ତୁ କି ଯୋଉ ଦୋକାନୀ ମାନେ ଲୋକ ଧରିକି ଆସୁନାହାନ୍ତି କି ସେମାନେ ଆସୁଛନ୍ତି ଦୋକାନ ବି ଅଛି।
ହଁ ତ ବିକ୍ରି ଆସୁଛନ୍ତି ଏବେ ଛୁଆ ସବୁ ବାହାର ଖାଇବା କୁ ତାଙ୍କର ମନ।
ହଁ।
କଣ ନା ଏ ଯୋଉ ଖାଉଛନ୍ତି ମୋମୋ ସେଇଟା ଗୋଟେ ତାର ମାନେ ଛୁଆ ସେଇ ବାହାର ଖାଇବା ଇପି ମ୍ୟାଗି ଏସବୁ ଆଗରୁ କଣ ଚୁଡା ରେ ସବୁ ପକେଇକି ଛତୁଆ ଗୋଟେ ବନଉଥିଲେ।
ହୁଁ।
ସେଟାରେ ଭିଟାମିନ ଥିଲା ଖାଇବା।
ହଁ ସେଇଟା ଦେହ ପାଇଁ ଭଲ ଏବେ ଯୋଉ ବାହାର ଯୋଉ ତେଲରେ ଛଣ ରେ ସେ ବାରମ୍ବାର ଛାଣିକି ଦଉଛି ସେଇଥିରେ କେତେ ଦିନର ପୋଡା ତେଲ ସେଟା ଦେହ ପାଇଁ ଖରାପ ନୁହେଁ କି।
ହଁ ସେଇଥିପାଇଁ ତ ଆଜିକାଲି ଦେହ ଖରାପ ହଉଛି ଦେଖିଲ ଖାଇଲା ବେଳକୁ କଣ କହୁଛନ୍ତି ଗ୍ୟାସ୍ ହେଉଛି।
ହଁ ମାନେ କଣ କହିଲ ଏତେ ଛୋଟ ଛୋଟ ଛୋ ଛୁଆଙ୍କର ଗ୍ୟାସ ହଉଛି କେତେ ମାନେ କଣ କହିଲ ଯୋଉ ଆଗରୁ ବୁଢା ବୁଢୀ ମାନେ ଆଗ କାଳିଆ ବୁଢା ବୁଢୀ ମାନେ ଯିଏ ଥିବେ କହିବେ ଯେ ତୁ ତୋ ଛୁଆ ଟା ତୁ ଗୋଡି ଚୋବେଇକି ହଉଛି ହଜମ କରିଦବୁ ପାର କରିଦବୁ ଆଉ କଣ ତୋର ଗ୍ୟାସ ହଉଚି ପେଟ ଖରାପ ହଉଛି ବଦହଜମି ହଉଛି ଏମିତି କୁହନ୍ତିନି କି। କିନ୍ତୁ ସେମାନଙ୍କର ହ ହଜମ ହେଇଯାଉଥିବ ପଛେ ଆଉ ଛୁଆଙ୍କର ଦେଖୁନ ଛୋଟ ଛୁଆଙ୍କର ଗ୍ୟାସ ଇଏ ସିଏ ପ୍ରୋବ୍ଲେମ ବାହରୁଚି ଆଡୁ ସେଆଡୁ ସବୁବେଳେ ଖାଇଲେ ଏଇ ଜଳଖିଆ ତେଲ ଛଣା ବାହାରୁ ଖାଇଲେ ହେରା ଦେହ ଖରାପ କରିବ ଆଉ।
ହଁ ଛୁଆ ଜାଣି ପାରୁନାହାନ୍ତି ଯିଦି କରୁଛନ୍ତି ଆମେ ସେଇରା ଖାଇବୁ ଆମେ ବାହାର ଖାଇବାଟା ଆମେ ଖାଇବୁ। ସେଇଟା ଆମ ପାଟିକି ଭଲ ଲାଗୁ ସୁଆଦିଆ ତାଙ୍କୁ ଲାଗୁଛି ସେମାନେ ସେଇଟା ଖାଇବେ। ।
ଆଉ ହଁ ସେଇଆ ଆଉ ଆମର ଗୋଟେ ଛୁଆ ଟା ଅଛି ସେ ଖାଲି କୁୁରକୁରି କୁୁରକୁରି ଚକୋଲେଟ ଏଇଗୁଡା ସବୁବେଳେ ଖାଉଛି।
ଡାକ୍ତର ମାନେ ମନା କରୁଛନ୍ତି ଛୁଆ ମାନଙ୍କୁ କୁର୍କୁରି ଦିଅନ ତୁନି।
ହଁ ମନା
ଛୁଆ ମାନେ ମାନୁନାହାନ୍ତି।
ସେଇଆ।
ସେମାନେ ସେଇଟା ଜାଣି ପାରୁନାହାନ୍ତି ଆମ ଦେହ ପାଇଁ ଖରାପ କି ଆମ ବାପା ମା ଆମକୁ ମନା କରୁଛନ୍ତି ଆମେ ଖାଇମୁନୁ। ସେମାନେ ତ ବୁଝିବେନି ସିଏ ଖାଇବେ ଆଉ ଆମେ ଆଉ କଣ କରିପାରିବା। ଛୁଆ ଖାଉନି ମାନେ ଦେ ତାକୁ। ଆଣିିକି ଦେଲେ।
ହୁଁ କଣ କହିଲ ସେଇ ଟେଷ୍ଟ ଟା ଥରେ ପାଟିରେ ଲାଗିଲେ ନା ସେଟା ଗୋଟେ ଏମିତି ଟେଷ୍ଟ ତମର ଇଛା ହବ ବାରମ୍ବାର ଖାଇବା ପାଇଁ।
ହୁଁ।
ମାନେ।
ସେମାନେ ଗୋଟେ ମସଲା ସବୁ ପକେଇ ଦଉଛନ୍ତି ନା ସବୁ ମସ ସଲା ଜିନିଷ ପକେଇ ଦଉଛନ୍ତି।
ହୁଁ। ଆଉ ହେଲା ନା ସେଇ ଛୁଆ ଆମ ଘର ପାଖରେ ଯିଏ ଅଛି ସିଏ କଣ କହିଲ ଖାଉଛି ଏତେ କୁରକୁରି ଖାଇଲା ଯେ ମାନେ ସିଏଏଇନେ ପତଳା ହେଇଗଲାଣି ପୁରା ତାକୁ ଯିଏ ଦେଖୁଚି ସିଏ କହୁଚି ତୁ ଏତେ ଆଉ କୁୁରକୁରି ଖା ନା।
ଆ ଦେହ ଖରାପ ହେନେ ଆ ଦେହ ଝଡିଯିବ।
ହୁଁ।
ତା ପେଟ ଭିତରେ ବି କେତେ ରୋଗ ସବୁ ହେଇଯାଉଛି ସେଇଥିପାଇଁ କହୁଛନ୍ତି ସେରା ସବୁ ପ୍ଲାଷ୍ଟିକ ରେ ବୋଲିକି ଜଳ
ହୁଁ କହୁଛନ୍ତି ତ ସେୟା ନିଆଁରେ ଜଳେଇବ ଯଦି ଜଳିଲା ତାଲେ ପ୍ଲାଷ୍ଟିକ ବୋଲି।
ହୁଁ ଖାଇବା ଜିନିଷ କେ କେବେ ଜଳିବ।
ହଁ।
ହଉ କୁଆଡେ ବୁଲାବୁଲି କରିବା ପାଇଁ ଯାଇଛନ୍ତି।
ମୁଁ ନା ଆଉ କୁଆଡେ ବୁଲାବୁଲି କରିବା ପାଇଁ ନୁ ଏଇ ଯାଇଥିଲୁ। ପୁରୀ ଯାଇଥିଲୁ ଘର ଲୋକ ସବୁ।
ହ
ଥିଲୁ ବୁଲିବା ବୁଲିବା ପାଇଁ କଣ ଠାକୁର ଦର୍ଶନ କରିଲୁ ଆଉ କୁଆଡେ ବୁଲିୁନୁ। ସେ ପୁରୀ ଠାକୁର ଦର୍ଶନ କରିକି ସମୁଦ୍ର କୂଳରେ ଟିକେ। ଲହଡି ଭାଙ୍ଗିକି ଆସିଲୁ ଖାଲି ଆଉ।
ଭଲ ଲାଗିଲା ନା।
ହଁ ମାନେ। ପୁରୀ କୁ ଗଲା ମାନେ ତ। ସେ ଯୋଉ ଶାନ୍ତି ଆଉ। ଯୋଉ ମାନେ ବଢିଆ ଲାଗିବ ମାନେ ନା କି।
ଛା ହବନି ଆଉ।
ହୁଁ ସେଠି କହିବୁ ରହିଯମି ଆଉ ନ ଖାଇ ନ ପିଇକି ପଛେ ରହିମି।
ହୁଁ। ଆଉ ସବୁ ବୁଲାବୁଲି କରିକି କଣ କିଣାକିଣି ସବୁ କେମିତି ହେଲା।
କିଣା କିିଣି କଣ କିଛି କିଣା କିିଣି କରିନୁ ଖାଲି ଠାକୁର ଦର୍ଶନ କଲୁ ଆଉ ଏଇ ମୁ ଆଉ ଯାଇଥିଲି ଆମର ସବୁ ଯୋଉ। ସେମାନେ ତାଙ୍କର କିଣା କି କଲେ ଯାହା ଆଉ ମୁଁ କିଛି କିଣା କିିଣି କରିରେନି ଆମେ ଖାଲି ଖାଇଲୁ ଖାଇ ପିକି ଠାକୁର ଦର୍ଶନ କରିକି ଆଇଲୁ ଆଉ। ସମୁଦ୍ର କୂଳରେ ଟିକେ ବୁଲିଲୁ ଫଟ ଫଟ ଟିକେ ଉଠେଇଲୁ ଉଠେଇକି ଆସିଲୁ ଆଉ।
ହ ଏବେ ତ ଯୋଉଠିକି ଗଲେ ବି ସବୁ ଫଟୋ ଉଠା ହଉଛି ନା?
ହୁଁ ହୁଁ ହଁ।
ସେଇଟା ଗୋଟେ ଆମର ମନେ ରଖିବା ପାଇଁ
ହୁଁ।
ଆମେ ଏଠିକି ଯାଇଥିଲୁ ଗୋଟେ ସ୍ମୃତି ଆଉ।
ହୁଁ ଆଉ ହଉ ତାହଲେ ରଖୁଛି ଆଉ କେତେବେଳେ କଥା ହେବା ଦେଖିବା ଆଉ।
ହୋଉ।
ହୋଉ ଆଁ।